ହ୍ୟାଲୋ, ହଁ ଦିିବ୍ୟରୂପ।
ହୁଁ, କଣ କରୁଛ?
ଆରେ
ହ୍ୟାଲୋ।
କି
ଭଏସ୍ ଟା କଣ କହିଲ ଟିକେ-ଟିକେ ଛାଡି-ଛାଡି ଆସୁଚି।
କଣ ପାଇଁ, ଏବେ ଶୁଭିଲା? ବ୍ୟାଗ୍ରାଉଣ୍ଡରେ ତ କିଛି ସାଉଣ୍ଡ ନାହିଁ, ବାକି ଏଇ ଫ୍ୟାନ୍ ଟା ଚାଲୁଚି ଫ୍ୟାନ୍ ସାଉଣ୍ଡ ଟା ଶୁଭୁଥିବ।
ହୁଁ-ହୁଁ, କଣ କରୁଚ?
ଏଇ ପା ଶୋଇଥିଲି ଉଠିକି ବସିଚି, ଆପଣ?
ମୁଁ ବି ଶୋଇକି ହିଁ କଥା ହଉଛି, ଆଉ ଉଠିବାକୁ ବି ଇଚ୍ଛା ନାହିଁ ଆଉ। ଟିକେ ପରେ ଉଠିବା ଆଉ। ଆଚ୍ଛା ତମକୁ ଗୋଟେ କଥା ପଚାରିବି, ତମେ ଓମେନ୍ ହଁ ଓମେନ୍ ଏଜୁକେସନ୍ ଉପରେ ତମର କଣ ମାନେ ଯେମ୍ତି କି ଏବେ ଝିଅ ପିଲାମାନଙ୍କୁ ପାଠ ପଢଉନାହାନ୍ତି, ମାନେ ଏବେ ବି କିଛି ମେଣ୍ଟାଲିଟି ଅଛି ସେମ୍ତି ତାପରେ ତମର ମତ, ମାନେ ଝିଅ ପିଲାମାନେ ଆଗକୁ ଯିବା ଦରକାର୍ ନା ମାନେ ସେମ୍ତିକା ରହିବା ଦରକାର୍, ଯେମ୍ତି ଆଗରୁ ରହୁଥିଲେ। ତମର ତମେ କଣ କରୁଚ? ହେଲୋ। ଭଏସ୍ କ୍ଲିୟର୍ ଆସୁନି ତମର, ହଁ ଏବେ ଆସିଲା କୁହ।
ହେଲା? ହଁ ମୁଁ-ମୁଁ ଏମ୍ତି ମୋ ମୋ ମତରେ କି ନାରୀ ପୁରୁଷ ଭଗବାନଙ୍କର ଅମୃତ ସୃଷ୍ଟିର ଅମୃତ ସନ୍ତାନ। ନାରୀ ବି ଏକାଧାରରେ ଜାୟା, ଜନନୀ ଓ ଭଗିନୀ କହିଲେ ଅତ୍ୟୁ କ୍ତୀ ହେବ ନାହିଁ, ନାରୀ ବିନା ସମାଜର ସାମଗ୍ରିକ ଉନ୍ନତି କଳ୍ପନା ମ